ନମସ୍କାର।
ପ୍ରଣାମ।
ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।
ତମେ ଓଡ଼ିଆ ତ?
ହଁ କିନ୍ତୁ ମୁଁ କଲିକତାରେ ରୁହେ ଆଉ।
ଓକେ ଠିକ ଅଛି। ଆଉ କଲିକତାର ତମେ କୁଆଡେ଼ କୁଆଡେ଼ ବୁଲିବାକୁ ଯାଇଛ ମାନେ କେମିତି କୋଉ କୋଉ ଜାଗା ଜାଗା ଅଛି ମୁଁ ଜାଣିଛ?
କଲିକତା ତ ମୁଁ ଫାଷ୍ଟ ଟ୍ରେନରେ ଯାଇଥିଲି
ହଁ ରେଳ ଗାଡି।
ହଁ।
ହଁ ଆଉ? ଆଉ ସେଠି ଦି ଗଙ୍ଗା ନଦୀ ବହି ଯାଇଛି କଲିକତାରେ ଜାଣିଛ କି ନାଇଁ?
ହୁଁ।
ଆଉ କଲିକତାରେ ଆମର ବେଲୁନ ମଠ ଅଛି।
ନ ରାଜି ଶୁଣିନି ଏଇ ଫାଷ୍ଟ ଥର ଶୁଣୁଛି।
ହଁ ତମେ ଜାଣିଥିବ କି ନାହିଁ ଅମ ବିବେକାନନ୍ଦଙ୍କ ଯୋଉ କୁହାଯାଏ ବେଲୁନ୍ ମ ମଠ ସେଇଟା ବହୁତ ପ୍ରସିଦ୍ଧ କଲିକତାରେ ଆଉ ମା କାଳୀଙ୍କ ମନ୍ଦିର ଅଛି ଦକ୍ଷିଣ କାଳୀ ବି କୋଉ କାଳୀ ମୋର ମନେ ନାହିଁ କିନ୍ତୁ ଅଛି କା ମା କାଳୀଙ୍କ ମନ୍ଦିର ଆଉ ଆମର ମାୟାପୁରୀ ଇସକନ ମଧ୍ୟ କଲିକତାରେ ଅଛି ବହୁତ ବଢ଼ିଆ ଜାଗା ସେଇଟା ତୁମେ ସେଠି ବହୁତ ଭଲ ଲାଗିବ ଆଉ ଏ କଲିକତାରେ ତମେ ଦଶହରା ଦୁ
କଲିକତାକୁ ଆଉ ମଧ୍ୟ କଣ କୁହାଯାଏ?
କଲିକ ତାକୁ ଆଉ କଣ କୁହାଯାଏ ମୁଁ ତ ଜାଣିନି କୋଲକାତା କୁହାଯାଉଛି କୁହାଯାଉଛି। କି କଣ ପଶ୍ଚିମବଙ୍ଗ ରାଜ୍ୟର ଆଉ କଣ କୁହାଯାଏ ମୁଁ ଜାଣିନି କି ଆଉ ଓଡିଶାର ଭା ଭାରତର ପୂର୍ବର ରାଜଧାନୀ ଥିଲା ଏସ୍ କଲିକତା।
ଆଉ ତାର ପ୍ରସିଦ୍ଧ ଖାଦ୍ ପ୍ରସିଦ୍ଧ ଖାଦ୍ୟ?
ସେ ସେଠି ସେଠାରେ କଲିକତାରେ ଭାପାଇଲିସି କି ଆଉ କି ବହୁତ୍ କଥା ପ ପଇଡ ଢାବା ଏ ଯୋଉ ଭାପାଇଲିସି ଆଉ ଆଉ ଢାବା ପଇଡ ଏମିତି ଗୋଟେ କୁହନ୍ତି। ସେଠାରେ ମାନେ ଖାଇକି ଚିଙ୍ଗୁଡ଼ି ରସଗୋଲା ଓଡିଶାର ବି କହିବା ଆମେ ଭୁଲ୍ ମାନେ ଠିକ୍ ଏ କଲିକତାର ନୁହେଁ ଜଗନ୍ନାଥଙ୍କ ମହାପ୍ରଭୁ ଯେହେତୁ ଏ କଲିକତା ହିଁ ଏ ଯୋଉ ତ ନୁହେଁ ଓଡିଶାର ରସଗୋଲା।
ତାହାଲେ କାହିଁକି ଲୋକ କହୁଛନ୍ତି କଲିକତାର ବୋଲି?
ନାହିଁ କଲିକତାରେ କହୁନାହାନ୍ତି ପ୍ରଭୁଙ୍କ ପାଖରେ ଆମର ଆଗେ ଲୋ କୋଉ ପୁରାତନ କାଳରୁ ରସଗୋଲା ଭୋଗ ହୁଏ ମ ଯେତେବେଳେ ଶ୍ରୀମନ୍ଦିର ସେତେବେଳେ ରଥଯାତ୍ରରୁ ପ୍ରଭୁ ଯା ପାନ୍ତି ଶ୍ରୀମନ୍ଦିରକୁ ଅ ମାତାଙ୍କୁ ସାନ୍ତ୍ବନା ଦେବା ପାଇଁ ତାଙ୍କୁ ରାଗି ଯାଇଥାନ୍ତି ମା ଲକ୍ଷ୍ମୀ ତାଙ୍କୁ ସାନ୍ତ୍ୱନା ଦେବା ପାଇଁ ମିଠା ନେଇକି ଯାଇଥା ନ୍ତି ତାଙ୍କ ପାଟିରେ ପୁରେଇ ଦିଅନ୍ତି ଏ ସେଇଟାକୁ ଆମର ବହୁତ୍ ପୁରୁଣା ଉ ଅଛି କିନ୍ତୁ ଏବେକାର ଇଏ କୁହାଯାଏ କଲିକତା ଇଏ କି ଏହା ନୁହେଁ। ଆଉ ତମେ ଓଡିଶାର ମାନେ କଣ କଣ ଖାଇବାକୁ ଦିଅ ମାନେ ତମକୁ ଭଲ ଲାଗେ?
ଓଡ଼ିଶାର ମୋତେ ଚିକେନ୍ ଝୋଳ ଚିକେନ୍ କୁର୍ମା।
ଓଡିଶାର ଚିକେନ୍ ଝୋଳ ଏଇଟା କହିବାଟା ଠିକ୍ ନୁହେଁ ମତେ ଓଡିଶାର ଆମେ ଆଗେ ପଖାଳ କହିପାରିବା।
ଖାଅ ତମେ ଆଜି ସମସ୍ତେ ଖାଆନ୍ତି ସକାଳୁ ଉଠି ପଖାଳ।
ବହୁତ ଭଲ କଥା ପଖାଳ ଆମର ରେ ଟିକେ ଆମର ଆଲକୋହଲ ଯେହେତୁ ରହୁଛି ସେଇଟା ମାନେ ଇଁ ବଡିକୁ ଟିକେ ନିଦ ଯୋଗାଇ ଉ ଯୋଗାଏ ଆଉ ଯାହା ଫଳରେ ଟିକେ ମନୁଷ୍ୟ ଶାନ୍ତିରେ ଶୋଇପାରେ ଟିକେ ତୁମେ ପଖାଳ ଖାଅ ଖାଇଲେ ନିଦ ମାଡେନି କି ନାଇଁ?
ହୁଁ।
ପଖାଳ ରେ ଆସୁନି ଆଲକୋହଲ୍?
ସେ ଲେସ୍ ଦ୍ୟାନ ବହୁତ ଲେସ୍ ଦ୍ୟାନ କମ୍ ଅଛି କିନ୍ତୁ ସେଇ କମ୍ ମାତ୍ରା ହିଁ ମଣିଷକୁ ଟିକେ ଏ ନିଦୁଆ ନିଦୁଆ କରାଇ ଦିଏ ତା ବୋଲି ନୁହେଁ କି ଆଲକୋହଲ୍ ମାତ୍ରା ପଖାଳରେ ଅ
ହଁ ହଁ ଠିକ୍। ଆଉ ପଖାଳ ପାଣିରେ ଆମର ଗୋଟେ ପଖାଳକୁ ରଖି ଆମର ଗୋଟେ ତିଆରି ହୁଏ କଣ ସେଟା ଏ ଯୋଉ ପିଅନ୍ତି? କୁ ତୁମେ ଜାଣିଛ ହାଣ୍ଡିଆ, ସେଟାରେ କିନ୍ତୁ ବହୁତ ମାତ୍ରାରେ ମାନେ ଥାଏ ନିଶା ବହୁତ
ଟେନସନ୍ କରିକି ତାକୁ ବହୁତ ଦିନ କରି ରଖିକି ତା ସହିତ ପକା ମାନେ ଭାତକୁ ଚୁପୁଡ଼ିଥାନ୍ତି ଯାହାଫଳରେ ତାର ଗୋଟେ ଫ୍ଲେବର ଆସେ ସେଇ ଫ୍ଲେବରରେ ଯାହା ଫଳରେ ବାସ୍ନା ସହିତ ସେ ଆଲକୋହଲ୍ ମାତ୍ରା ବଢି ଯାଇଥାଏ ବହୁତ ଦିନ ଧରି ରଖିଲେ ସେଟା ପିଇଲେ ନିଶା କୁ ନିଶା ହୁଏ ତା ସହିତ
ତମେ ସେଟା କେବେ ପିଇଛ କି ନାଇଁ? ତମେ ସେଟା କେବେ ପିଇଚ?
ହଁ ପିଇଥିଲି ସଞ୍ଜୟ ବୋଲି ଗୋଟେ ପିଲା ସହିତ।
ଓହୋ।
ଯାଜପୁର ରୋଡ ଯାଇଥିଲି ତା ସହିତ ସେଇଠି ପିଇଥିଲୁ ସାଙ୍ଗହେଇକି। ସେଇ ମଧ୍ୟ ପିଇକି ବହୁତ ଆନନ୍ଦ ଲାଗୁଥିଲା ତାଙ୍କୁ। କଉଥିଲା ଆଉ ପିଇବି।
ଆଉ ତାଡିର ରହସ୍ୟ କଣ ତାଡି କେମିତି କଣ ପ୍ର
ତାଢ଼ିର ରହସ୍ୟ ହେଲା ଗୋଟିଏ ଔଷଧୀୟ ଔଷଧୀୟ ଗୁଣ ତାତିରେ ଅଛି।
ତାଡ଼ି ରେ ହଁ ତାପରେ
ହୁଁ। ଯାହାକି ସୂର୍ଯ୍ୟ ଉଇଁଲା ପୂର୍ବରୁ ସେଇଟା ପିଆଯାଏ। ତାଡି ଆମର ତିନି ପ୍ରକାର ଅଛି ଉ ଉ ଉଁ ତିନି ଚେ ତିନି ପ୍ରକାର ନଡିଆ ଗଛ ଥାଡି ତାଳ ଗଛ ଥାଡି ଖଜୁରୀ ଗଛ ଥାଡି। କୋଉ ତାଡ଼ି ପିଇବୁ?
ଖଜୁରୀ ଗଛ ତାଡି ଟା କେମିତି କଣ କଷ୍ଟ ବେଶି ସେଇଟା
ଖଜୁରୀ ଗଛ ଖଜୁରୀ ଗଛ ଟା଼ ତାଡି ଆମର ମେଲ ଗଛରେ ପ୍ରଡ଼କ୍ସ ନାଙ୍ଗ ହୁଏ ସେଟା ମଧ୍ୟ ଫିମେଲ ଗଛରେ ମଧ୍ୟ
ଓଡିଆରେ ଟିକେ ତୁମେ କହିଲେ ଭଲ ଲାଗି ତୁମେ ବେଶୀ ଇଂରାଜୀ କହିପାରିବନି ଏଥିରେ।
ଗଛର ଉପର ଅଙ୍ଗକୁ ଯାଇକି ସେ ଗଛକୁ ସାଇଜ୍ କରିକି ତା ଦେହରେ ଠେକ କିି ବସେଇକି ରସ କାଢନ୍ତି।
ଓକେ ଓକେ।
ଆଉ ତାଳ ଗଛରେ ତାର ଯୋଉଠି ତାଳ ହଉ
ତାଳ ଗଛରେ ତାଳ ଗଛରେ ତମେ ତାଳ ଖାଅ କି?
ହୁଁ ହହୁଁ ତାଳ ଗଛରେ ତାଳ ଖାଇ ଆସ ତାଳ ଖାଆନ୍ତି ଆଉ ତାର ଗଜା ବି ଖାଆନ୍ତି।
ତମେ ଖାଅ?
ତାଳରେ ପିଠା ହୁଏ।
କୋଉ ପିଠା ତମ ତାଳରେ ହଉଠୁ କରାଯାଏ କହିଲ?
ତାଳର ସବୁ ପ୍ରକାର ପିଠା ହେଇପାରିବ କରିପାରିଲେ ହେଲା।
ତମେ ଖାଉ କି ନାହିଁ।
ମୁଁ ଖାଏ ଯେ କିନ୍ତୁ ଭଲ ଲାଗେନି।
ଖାଅ କିନ୍ତୁ ନାଁ ମୁଁ କିନ୍ତୁ ଖାଏ ନାହିଁ ତଳ ର ପିଠା।
ଆସିକି ନେଇଯିବ ଆସିକି ଘର କତରୁ ତାଳ।
ନାଁ ମୁଁ ଖାଏନି ମୁଁ କାହିଁ ନେବି।
ତମେ ନ ଖାଇଲେ କଣ ଘରେ ଆଉ କେହି ଖାଇବେନି।
ହଁ ଘର ଲୋକ ଖାଆନ୍ତି ତାର ଖାଆନ୍ତି ମୁଁ ଖାଏନି କିନ୍ତୁ।
ହୁଁ।
ଆମ ଗାଁରେ ଲୋକ ଖାଆନ୍ତି।
ତମ ଗାଁ ରେ ସାରୁ ଭୁ ଖାଉଛନ୍ତି ନାଁ ଖାଉନାହାନ୍ତି ଆଉ।
ହଁ ଆମ ଗାଁ ରେ ସାରୁୁ ଗୁ ଖାଆନ୍ତି। ସେଇଟା ସାର ଭୁଣ ସେଟା ସାର ଫୁଲ କହିବାକୁ ଗଲେ ହବ ସେଟା କିନ୍ତୁ ଅନ୍ୟ ଆଡେ କେଉଠି ଖାଇଥିଲି ଆମ ଆମ ଗ୍ରାମରେ ଖାଆନ୍ତି ସେଟା।
କଁ ତମ ଗାଁ ରେ ତାର ରୋଷେଇଟା ରେସିପି ଟା ତମେ ଜାଣିଛ ଆମର ଜଣାନାହିଁ।
ହଁ ଜାଣିଛନ୍ତି ଇଏ କିନ୍ତୁ ସେଟା ଖାଇବା ଟା ମୋ ମତରେ ଜରୁରୀ ସେଟା ମାନେ ଯେହେତୁ ପାଟି ପାାଟି କୁଣ୍ଡେଇ ହବ ସେଗୁରା ଖାଇବା କିଛି ଆବଶ୍ୟକ
ରାନ୍ଧି ରାନ୍ଧି ଜାଣିଲେ ସବୁ ସମ୍ଭବ ରାନ୍ଧି ଯିଏ ନ ଜାଣିବ ପାଟି କୁଣ୍ଡେଇ ହବ।
ଉ ତମେ ତାହେଲେ ଜାଣିକି ଖାଉନ?
ମତେ ବା ଶିଖଉନାହାନ୍ତି।
ଶିଖଉନାହାନ୍ତି ତ ତମେ ବାହା ହେଲେ ତମ ସ୍ତ୍ରୀ କ ଶିଖେଇବେ -
ହ୍ୟାଲୋ
ହଁ ଆଉ ତମେ କୁଆଡେ କୁଆଡେ ଯାଇଛ ବୁଲିବାକୁ ମାନେ କଣ ମାନେ ଯାଜପୁର ଜିଲ୍ଲା କି ଅନ୍ୟ କୁଆଡେ କଣ ବୁଲିବାକୁ ଯାଇଛ କୋଉଟା ତଁ ସବୁଠୁ ଭଲ ଲାଗେ? ବୁଲିବାକୁ ଯାଉ।
ହଁ ଭଲ ଲାଗେ ଯଉ କେରେ
ତମେ ମାନେ ହଁ ଵ ବଜାର ମାନେ କିଛି କିଣା କିିଣି କରିବାକୁ ତମ ଭଲ ଲାଗେ ଆଉ
ହୁଁ।
ଆଉ ତୁମେ ଯାଇଛ କି ନାଇଁ ଆମର ବୌଦ୍ଧ ସ୍ତୂପ ମାନେ ଯୋଉ ଯିବା ଅଛି କି ତୁମ ଆମ ଓଡ଼ିଶା କେ ଉଦୟଗିରି ଅଛି ସେମିତି କୌଣସି ଜାଗାକୁ ଯାଇଛ କି ବୁଲିବାକୁ।
ନା ନା।
ରତ୍ନଗିରି ଉଦୟଗିରି ତୁମେ ଜାଣିଛ ନାଇଁ ପୁରା ବୋଦ୍ଧ ପାଇଁ ବହୁତ ପ୍ରସିଦ୍ଧ ବହୁତ ଆଡୁ ଆସନ୍ତି ଲୋକ ସେଠି
ହଁ ୱାର୍ଲଡ ୱାଇଜ ଏବେ ବା ଯାଇଥିଲା ତାଙ୍କର ା କଣ ଅନୁରୁ ଆସିଥିଲେ।
ହଁ ତ ତମେ ଟଟା ଆଦୌ କେମିତି ଯାଇନା ଯାଜପୁରରେ ଯେହେତୁ ରହୁଛ ଯେହେତୁ ମାନେ ଯାଜପୁରକୁ ନେଇ ଗର୍ବ କରେ ବୋଧ ହୁଏ ତମେ କିପରି ଯାଇନାହ ମତେ
ମୋ ପରୀକ୍ଷା ଟା ସରୁ ଯିବା ଆଉ।
ତ ଯାଇଛି ମୁଁ ଯାଇଛି। ସେଠି ଆଉ ମୁଁ ଏତେ ଥର କଣ ଯିବି ମୁଁ ଯାଇଛି ତ ବହୁତ ଥର। ଆଉ ତମର ମ କେମିତି କଣ ଏଇ ଯୋଉ ତମ ଓଡିଶାର କେମିତି କଣ ଚାଷ ବାସ କେମିତି କରାଯାଏ ଓଡିଶାରେ?
ଆଧୁନିକ ପଦ୍ଧତି ଅଛି ମଡଣ କି ହ୍ୟାଲୋ।
ହଁ।
ଆଧୁନିକ ପ୍ରଣାଳୀ ଅଛି ଏବେଗଜୁଗର ଚାଷ ପାଇଁ ସବୁ ପ୍ରକାର ଅଛି।
ତମ ଉର୍ବରତା ଆଉ ଜଳବାୟୁ କିପରି ଓଡିଶାର ମାନେ ଚାଷ କରିବା ପାଇଁ?
ଜଳବାୟୁ ଓଡିଶା ଟିକେ ଠିକ ରହୁଛି ଆଉ କେତେବେଳେ ପରିବର୍ତ୍ତନ ହେଇଯାଉଛି ଆଉ।
ଚାଷ କରିବା ପାଇଁ ଓଡିଶା ପ୍ରାୟ ଅନୁକୂଳ ମୋ ମତରେ। ଯେହେ ତୁ ଏକ ଉପ କୁଳବତି ଅଞ୍ଚଳ ମଧ୍ୟ ହଁ ସେ ଏଟ ତ ଠିକ କଥା ଆଗ୍ରହ ନାହାନ୍ତି କିନ୍ତୁ ଆମର ପଡୋଶୀ ରାଜ୍ୟ ଆନ୍ଧ୍ରରେ ବହୁତ ମାତ୍ରାରେ ଚାଷ କରାଯାଉଛି ସରକାର ମଧ୍ୟ ପ୍ରୋତ୍ସାହନ ଦଉଛନ୍ତି। ଅ ବହୁତ ପ୍ରୋତ୍ସାହନ ମିଳୁଛି ତାଙ୍କର ସୋଲାର ମାନେ ଦିଆଯାଉଛି ବହୁତ ଉପକାର ଚାଷ ଯେମିତି ନା ଓଡିଶାରେ ସେମିତି କିଛି ନାହିଁ ଆଉ ଓଡିଶାରେ ସେମିତି କିଛି ନାହିଁ ଓଡିଶାର ଆମର କଚ କେମତି ସରକାର କେମିତି ଚାଷୀ ମାନଙ୍କ ପାଇଁ ଏତେ ବି ଗୁରୁତ୍ୱ ଦିଆଯାଉନାହିଁ ଯାହା ଫଳରେ ମାନେ ଆହୁରି ଅଧିକ ଗୁରୁତ୍ୱ ଦେଲେ ଯେମିତି ଚାଷୀ ମାନେ ଆଗ୍ରହ ହଏ ଚାଷୀ ପାଇଁ କିନ୍ତୁ ସେତିକ ମତେ ଲାଗୁ ଆନ୍ଧ୍ରପ୍ରଦେଶରେ ଅଧିକ ମିଳୁଛି ଯେହେତୁ ଆନ୍ଧ୍ର ପ୍ରଦେଶରେ ଲୋକମାନେ ଚାଷ କରିବାକୁ ଭଲ ପାଉଛନ୍ତି ବହୁତ ପରିଶ୍ରମ ବି ସେମାନେ ଓଡିଶାର ଲୋକଙ୍କ ପାଇଁ କମ ନାହିଁ। ଯେମିତି ଆମେରିକୀୟ ମାନେ ଏଇ ପରିଶ୍ରମୀ ଆ ସେମିତି ଆନ୍ଧ୍ରର ଲୋକମାନେ ବି ବହୁତ ଚାଷ କରିବା ଭଲ ପାନ୍ତି ତାଙ୍କ ନିଜ ରାଜ୍ୟକୁ ବହୁତ ଆଗକୁ ନେଇ ଯାଇଛନ୍ତି ଚାଷୀ ବଳରେ।
ଓଡିଶା କୋଉ ଥରେ ନେଇଯାଇଛି।
ଓଡିଶାରେ ସେମିତି କିଛି ମ ମତେ ଲାଗନି ନେଇଯାଇଛି ସେଟା ଯେ ସଂସ୍କୃତିଯେ କେବଳ ଆଗରେ ଅଛି କି ଆଉ ଜଗନ୍ନାଥ ମନ୍ଦିର ପାଇଁ ଆଉ ବହୁତ ମାନେ ଆଗରେ ଅଛି। ଆଉ ଆଉ କୋଉଥିରେ କାହିଁ ମତେ ଲାଗିନି
ଆଉ କଲେ ହବ ନା।
କଣ କହିଲ?
ଚେଷ୍ଟା କଲେ ହବ ନା ଆଉ।
ହଁ ଚେଷ୍ଟା କଲେ ତ ଆମେ ନିଶ୍ଚିତ ହବା। ଆମର ଯେମିତି ସରକାର ଗରିବ ମାନଙ୍କ ପାଇଁ ମାଗଣାରେ ଭାତ ଡାଲମ। ଯୋଗେଇ ଦଉଛନ୍ତି ସହର ମାନଙ୍କରେ ଏଁ ମଧ୍ୟ।
ସେଇଥି ପାଇଁ ଓଡିଶା ଡେଭଲମେଣ୍ଟ୍
ହଁ ସେଇଗୁରା। ସେଇଗୁରା ଗରିବ ଲୋକଙ୍କ ପାଇଁ କରରିଛନ୍ତି ସେଠି ଯଦି ତା ବଦଳରେ ଆମେ ଯଦି ଗରିବ ଲୋକଙ୍କ ପାଇଁ କିଛି କାମ- ମାନେ ବିନିଯୋଗ କରିପାରେ ତାପରେ ଭଲ ଲାଗେ ଏବେ ପଶ୍ଚିମବଙ୍ଗରେ ତାଙ୍କର କହିଛନ୍ତି ଭାତ ମାଛ। ଗଛ ମଧ୍ୟ ତାଙ୍କର ଦଉଛନ୍ତି ଆମର ଯେମିତି ଭାତ ଡାଲମା ଦଉଛନ୍ତି। ପଶ୍ଚିମବଙ୍ଗରେ ଭାତ ମାଛ ଦିଆଯାଉଛି ଏବେ ମୋ ବାପା ଯାଇଥିଲେ ପଶ୍ଚିମବଙ୍ଗ କହୁଥିଲେ ତାଙ୍କର ବାସଟା। ଏବଂ ଡାକ୍ତରଖାନା ମାନଙ୍କରେ ଭାତ ମାଛ ମଧ୍ୟ ଦିଆଯାଉଛି କହୁଥିଲେ।
ଆଉ କଲିକତାରେ ମାଛର ଚାହିଦା ଅଧିକ ଦେଉଛି ଯେହେତୁ ସେଠିକାର- ଆମର ରହୁଛି ଆମର ଅ ଉପକୂଳ ନଦୀ। ଦୀ ଉପକୂଳବର୍ତୀ ସେଠ।
ଗଙ୍ଗା ନଦୀ ଅଛି ଆମର ସମୁଦ୍ର କୂଳ ମଧ୍ୟ ଅଛି ଦିଘା ବେଳାଭୂମି ଅଛି। ସେ ସବୁ ସେଠି ଆମର ଚାଷ ଟିକେ ସେଠି ଅଧିକ କରାଯାଉଛି। ମାଛ ମଧ୍ୟ ଅଧିକ। ଆଉ କଲିକତା ତୁମେ ଭାବୁଥିବ ମାନେ ଆମିଷ ଖାଆନ୍ତି ନାହିଁ? କିନ୍ତୁ ସେଠାରେ ବହୁତୁ ମାତ୍ରାରେ ଆମିଷ ଖାଯାଏ ଆମର ଏଠି ପୂର୍ଣିମା ପୂର୍ଣ୍ଣିମା କରାଯାଏ କିନ୍ତୁ ମୁଁ ଯାଇ- ଯାଇଥିଲି କଲିକତା ସେଠାରେ ମାନେ ଏତେ ମାତ୍ର ଆମିଷ ମାନେ ପୂର୍ଣ୍ଣିମାରେ ବି ମାନେ ମାଛ ଏତେ- ବିକ୍ରି ହଉଥାଏ ସବୁ ଲୋକ ନେଉଥାନ୍ତି ସେଟାକୁ ତ ନଦିଆକୁ ଆମର ତ କୁହନ୍ତି। ଧର୍ମର ମାନେ ରାଜ୍ୟ ମାନେ କହିବ।